ସମୟ ହେଇଯାଇଥିଲା ତ ମୁଁ ସେଥିପାଇଁ କାଟ୍
ହଁ ହଁ ମୁଁ ଜାଣି ପାରିଲି।
ହଁ ଆଉ ଏଇଟା ବୋଧେ ଏଇଟା ମୋର ଲାଷ୍ଟ୍ ମତେ ଲାଗୁଛି ହଁ ହଁ। ଆଚ୍ଛା ମୋର ଗୋଟେ ମାନେ ତମେ କହିଲା ନା ଗୋ ମରିବା ପାଇଁ ବହୁତ ଡର ମତେ ସେଇ କଥାରୁ ଗୋଟେ ଗ ମୋର ମନେ ପଡିଲା ମୁଁ ଯେତେବେଳେ ରହୁଥିଲି ସେତେବେଳେ ମୋ ସାଥିରେ ବି ସେମିତି ଗୋଟେ ହେଇଥିଲା ଠିକ୍ ଅଛି?
ହଁ। ତ ମୁଁ ସେମିତି ଡର କହିଲେ ଯାହା ତ ହବାର ଥିବ ସେଇଟା ହବ କିନ୍ତୁ ମୁଁ ମୁଁ ତରଫରୁ ଚେଷ୍ଟା କରିକି ନା ଯେତିକି ମୁଁ ସମ୍ଭାଳି ପାରିବି ସେତିକି ମୁଁ ସମ୍ଭାଳିବି। କାରଣ ମାନେ ସେମିତି ମରିଗଲେ କିଛି ପ୍ରୋବ୍ଲେମ୍ ନାହିଁ କିନ୍ତୁ ମୋ ଜୀବନ ଉପରେ ବି କିଛି ଜଣ
ହଁ ମୋ ମୋର ସହିତ ମୋ ସହିତ କଣ ହେଇଥିଲା କହିଲ ମାନେ ଆମେ ଏମିତି ଯାଇଥିଲୁ ମୋ ମୋ ଯିଏ ସାଙ୍ଗରେ ରହୁଥିଲା ସେ ଝିଅଟେ ଆଉ ମୁଁ ଆମେ ଏମିତି ଏମିତି ବଜାରକୁ ଯାଇଥିଲୁ ବୁଲିବା ପାଇଁ ଏମତି ଯେତେବେଳେ ଆସୁଥିଲୁ ଫେ ଫେରୁଥିଲୁ ଆ ସେତେବେଳେ ଗୋଟେ ଅଟୋ ରେ ଆସିଥିଲୁ ଆଉ ସେ ଅଟୋ ବାଲା ଟା ଯୋଉଠି ଆମର ଚାରି ଛକ ସେ ଜାଗାରେ ନା ତା ବ୍ରେକ୍ ଟା ଫେଲ ହେଇଗଲା ତ ସେଇ ଜାଗାରେ ଯୋଉ ଗୋଟେ ସାଇକେଲ ବାଲା ବି ଯାଉଥିଲା ଚଲେଇକି ତ ଯାଇକି ତା ପଛ ପଟେ ଏମିତି ଧକ୍କା ହେଇଗଲା ହୁଏ ମାନେ ଭାଗ୍ୟ ଭଲ କୁହ ସେ ସାଇକେଲ ବାଲାର କିଛି ହେଇନି ଠିକ୍ ଅଛି ତ ସେଠି କିନ୍ତୁ ଲୋକମାନେ ଆସିଲେ ସେ ଅଟୋବାଲାକୁ ଏମିତି ବାଡ଼େଇବା ପାଇଁ ତ ମତେ ତ ବହୁତ୍ ଦେଖିକି ଡର ଲାଗିଲା। ମୁଁ ସେବେଠୁ ତ କେବେ ବି ମାନେ ବହୁତ୍ ଦିନ ଯାଏ ମୁଁ ଫାଷ୍ଟ ଅଟୋରେ ବସିଲିନି ମାନେ ବହୁତ ମାନେ ସାତ ଆଠ ମାସ ପାଇଁ ମୁଁ ଅଟୋରେ ହିଁ ବସିଲନି ମୁଁ ଯେତେବେଳେ ଯାଏ ମୋ ବସ୍ ରେ ଯାଏ ହେଲା। ତାପରେ ମୋ ସାଙ୍ଗଟା ଲୋକଙ୍କୁ କହିଲେ ନାଇଁ ନାଇଁ ଭାଇ ସେ ଲୋକଙ୍କର କିଛି ଭୁଲ ନାହିଁ ତାଙ୍କ ବ୍ରେକ୍ ଫେଲ ହେଇଯାଇଥିଲା। ନହେଲେ ତାକୁ ବାଡେ଼ଇ ଦେଇଥାନ୍ତେ ସେଇଠି ସମସ୍ତେ। ଏମିତି ଗୋଟେ ହେଇଥିଲା।
ତ ମୁଁ ବି ସେମିତି ମାନେ ମତେ ସେମତି କିଛି ଡର ଲାଗେନି କିନ୍ତୁ ମୁଁ ଯାଏନି କଣ କାଳେ କଣ ଅସୁବିଧା ହବ କଣ ଦରକାର ମାନେ ଏଇ ସବୁରେ ପସ୍ ମୁଁ ସେଥିପାଇଁ ଜାଏନି। ସେମିତି ବି କିଛି ନଥାଏ କାରଣ ଆମେ ଆସିଲା ବାଟ ରେ ହିଁ ସବୁ କିଛି ଦୋ ଦୋକାନ ଥାଏ ତ ଯାହା ଦ କାରେ ଏଇଟା ତ ଆଣିକି ଆସେ ରୁହେ। ଆଉ ଯେତେବେଳେ ବୁଲିବା କଥା ହୁଏ ମୋ ସାଙ୍ଗ ମାନଙ୍କ ସହିତ ଆଗୁଆ ଆମ କଥା ହେଇଥାଏ ହଁ ଏଠିକି ଯିବା ତାପରେ ଆମେ ଯାଉ ନହେଲେ କାରଣ ଗାଁରେ ଗୋଟେ କଥା କଣ। ତମର ଯଦି ବିି କିଛି ହେଲା ତ ସେମାନେ ବୁଝିବେନି କି ନା ତମ ସହିତ ଏଇଟା ଘଟିଲା। ସେ ଭାବିବେ କି ହଁ ଝିଅର କଣ କିଛି ଭୁଲ ନଥିଲା ତା ସହିତ ଏ ଝିଅର ବହୁତ ଦୋଷ ଥିବ ତ ଆମ ଗାଁରେ ଯିଏ ସବୁ ବାହାରେ ସବୁ ଝିଅ ରହୁଥିଲେ। ତ ଜଣେ ଏମତି କଣ ନା ଅ ଗୋଟେ ଝିଅ ବାହାରେ ରହୁଥିଲା ତାର ଏମିତି ବାହାରେ ସେ ବାହା ହେଇଗଲା ବାହାରେ ବି ତାର ଛୁଆ ହେଇଗଲା। ତ ଗାଁ ଲୋକ ଗପିଲେ କଣ ନା ଜାଣିଛ। ତାଙ୍କ ଝିଅ ନ। ବାହାରେ ରହୁଥିଲେ ସିଏ ଏଇଭଳିଆ। ତ ମୁଁ ସେବେଠାରୁ ଭାବିଛି ଚି ତ ଏଇଟା ମୋର କର୍ମକ୍ଷେତ୍ର ତ କର୍ମକ୍ଷେ କ୍ଷେତ୍ରକୁ କେବେ ମୋ ନିଦାକୁ ଆଣିବାକୁ ଦେବିନି। ଏମତି ଅ କଣ ଦରକାର ଲାଇଫରେ ଯାହା ଘଟିବାର ଘଟିବ ଘଟିବ ହଁ। ତ ସେ ଝିଅ ବି ସେୟା କରିଥିଲା। କିନ୍ତୁ ତାମାନେ ନୁହ ଯେ କି କଣ କହ ବେ ବୋ ଆମେ ଘରୁ ବାହାରି ଆନି। ମୁଁ ତ ଯେତିକି ଜରୁରୀ ସେତିକି କରିବି। ତାପରେ ବିି ଏବେ ତ ଯୋଉ ସବୁ ହଉଛି ତମେ ଜାଣିଥିବ। ତମେ ଚାଲିକି ଯାଉଥିବ କ ଯାହାର ଇ। ଇଛା ହବ ସେ ତମ। ଟେକିନେଇ ଯିବ।
ଆଜିକାଲି ତ ବହୁତ ହଁ ବହୁତ କିଛି ହଉଛି ଆଉ। ଘରୁ ବାହାରିବାକୁ ବି ଡର ଲାଗୁ
ହଁ। ତ ଦିନେ କଣ ହେଇଛି ନା କହ। ନା, ଦିନେ ଏମ୍ ତି ଆମେ ଆସୁଥୁଲୁ, ତ ଗୋଟେ କାର ବାଲା, ମାନେ ଗାଡି ଚଲେଇକି ଜଣେ ଯାଉଥିଲେ ।ତା ଭିତରେ ଜଣେ ମହିଳା ଥିଲେ, ଯିଏ ଗାଡି ଚଲଉଥିଲେ। ତ ଆଉ ଜଣେ ଫେରିବାଲା ଯିଏ କଣ ତା ତାତିଆ ଆନ କି ଏସବୁ ସବୁ ବିକ୍ରି କରନ୍ତି, ତ ସେମିତି ବିକ୍ରି କରୁଥିଲେ। ତ ସିଏ ଏମତି ଆସିବାକୁ, ଇ ଏମତି ଯିବାକୁ ତ ଭୁଲ ହଉଛି। ମାନେ ଯିଏ ଗାଡି ଚଲାଉଛି, ତାଙ୍କର ତ ସିଏ ଏମ୍ ତି ପଶିଲା ବେଳକୁ ତମେ ତ ମାନେ ସାଉଣ୍ଡ କିଛି ଦେଇ ପାରିଥାନ୍ତ। ସିଏ ଆଉ କିଛି ଦେଇ ନଥିଲେ, ତ ଇଏ ସାଇକଲ ବାଲାଙ୍କର ଗାଡି ରେ ଟିକେ ବାଜିଗଲା। ତ ସେ ସ୍ତ୍ରୀ ଲୋକ କଉ ଚୁଲି କଣ ନା, ତମେ ମୋର ଏଇଠି ବଜେଇଲ, ମୋର ଏଇଟା ଭାଙ୍ଗିଗଲା ତମେ ପଇସା ଦିଅ ।ତ ସିଏ ତ ନିରିହ ଲୋକ, ସିଏ ଆଉ କିଛି କହୁନାହାନ୍ତି କି ନା, ମୁଁ ଦେଇପାରିବିନି କି କଣ, କି ମୋ ପାଖେ ନାହିଁ। ସେ ସେମିତି କିଛି କହୁନାହାନ୍ତି କହୁଛନ୍ତି, ଆଉ ମୋର ତ ସେମିତି କିଛି ଭୁଲ ନାହିଁ ।ନା ତମେ ମୋତେ ପଇସା ଦବ ନା ଏଇ କି ମୁଁ ଲୋକଙ୍କୁ ଡାକିବି। ତ ସିଏ ସେଠୁ ବାଧ୍ୟ ହେଇକି, ଦୁଇଶହ ଟଙ୍କା ଦେଲେ। ତ ମୁଁ ଏଇଟା ଦୂରରୁ ଦେଖିଥିଲି। କିନ୍ତୁ ମୁଁ ଯଦି ସେଇଟା ପା ଦେଖିଥାନ୍ତି ସେ ସ୍ତ୍ରୀ ଲୋକ ଯେମିତି ଯାହାହେଲେ କହିଥାନ୍ତି। ମାନେ, ତମେ ଗାଡି ଚଲଉଚ ତମକୁ ଭଗବାନ ସେଠି ଦେଇଛନ୍ତି। ସେଟା ବଡ କଥା । ତମେ ଗୋଟେ ଗରିବ ଲୋକ ଠାରୁ ଦୁଇଶ ଟଙ୍କା ନେଇଗଲ। ବଡ୍ ଲୋକ ହେଇଯିବ ।
ସତ କଥା ।
କି ମାନବିକତା ଆଙ୍କର । ଏଇ ସବୁ କଥା, ଏସବୁ ଜିନିଷ ଦେଖିଲେ ମୋ ଭାଟି ଜମା ଚୁପ୍ ରୁଏନି। ମୁଁ ଯୋଉଟି ଯାହା ଥିବି, ପଦେ କହିବି ମାନେ କହିବି। କିନ୍ତୁ ଆଜିକା ଡେଟ୍ ରେ ତମେ ମଜ ରେ ପଶି କିଛି କହିବ ମାନେ କ ତା ରାଗ ରଖଥିବେ ତମେ କେତେଳେ ଚାଲିକି ଯାଉଛ ପଛୁଆ ଆନି ଦେବେ
ହଁ। ହଁ ଅଁ । ସେଇଟା ତ ହଉଚି ଆଜିଆଲି ।
ହଁ ବିଶେଷ କରି ଏଇଟା ପୁଅ ମାନଙ୍କ କ୍ଷେତ୍ରରେ। ତୁ ସେ ସିଲୁ ଭାବିବା କଥା ଗୋଟେ ବୟସ୍କ ଲୋକ ସିଏ ଚାଲିକି ବୁଲିକି କଣ ବିକ୍ରି କରୁଛନ୍ତି କଣ ଦିନ ଭରି ସେି ଏତିକି ନଙ୍କା ଆଣିଥିବେ ମୋର କଣ ଦରକାର ତାଙ୍କ ପକେଟ ରୁ ନବା।
ହଁ ଆଉ ତମେ ଆଉ ତୁମକୁ ଖାଲି। ସମୟରେ କଣ କରିବାକୁ ଭଲ ଲାଗେ।
ହଁ ଖାଲି ସମୟରେ ସେମ୍ ତ କେବେ ଖାଲି ସମୟ ମତେ ମିଳେନି ସେଥିପାଇଁ ମୁଁ ବହୁତ ଟିକେ ଚିଚିଡି ହେଇଯେ ତ ମୋ ସାଙ୍ଗ ମାନ କହନ୍ତି କି ତମକୁ କେମିତି ସାରେ ସମୟ ହଉନି କିନ୍ତୁ ମୋର କିଛିଟା କାମ ଥାଏ ନା ମୁଁ ଟିକେ ସିଲେଇ ଜାଣିଚି। ତ ମୋ ପାଖରେ। ତାର ମିଶି ବି ଅଛି। ଅ ମୁଁ ଏବେ କିଛି ଦିନ ହେବ ଶି ଜି ତ ମେସିନ ଟିକେ ଆଣିଛି ତ କିଛିଟା ବ୍ଲାଉଜ ଅଛି ତ ତାକୁ ସିଲେଇ କରିବା ପାଇଁ ମତେ ସମୟ ହୁଏନି । ତ ଯେତିକି ବି ସମୟ ମିଳେ ମୁଁ ତାକୁ ବସେ କରିବା ପାଇଁ।
ହୁଁ ହୁଁ। ଆଉ ଆଚ୍ଛା ତମେ। ହେଲେ ଶିଖିଛ ନା ମତେ ବି ଶି ଦେଖିବାକୁ ବହୁତ ଇଚ୍ଛା। ହେଲେ ମୁଁ ଶିଖି ପାରିଲିନି ଆଉ ଏବେ କେମିତି ଶିଖିବି ମାନେ ଜବ୍ ବି କରୁଛି ତା ସହିତ ଘର ରୋଷେଇ ସବୁ ସରିଲା ପରେ ଆଉ। ସମୟ ହଉନି କଣ ଶିଖିବା ପାଇଁ।
ହଁ।
ପାଖରେ କିଏ ଗୋଟେ ଏମିତି ଥିଲେ କାହାର ହଁ ଯାଇକି ଶିଖି ଦିଅନ୍ତି ଏମିତି। ପାଖିରେ ବି ନାହିଁ ସେମ। ଯାଇକି ତମକୁ ଜଣ କାହା ପାଖରେ ପଇସା ଦେଇକି ଶିଖିବାକୁ ପଡିବ ମାନେ ଯୋଉ ସବୁ ଟିଉସନ୍ ଟାଇପ୍ ର ଯୋଉଟା ଥାଏ।
ହଁ।
ତ ମୁଁ ସେ ମେଷ ପୁରାପୁରି ମାନେ ପୁରାପୁରି ତ ମୋର ହେଇଯାଇନି ତଥାପି ମୁଁ ଶିଖିଲା ପରେ କିଛି ଦିନ ମୋର ଗ୍ୟାପ ରହିଯାଇଥିଲା ମୁଁ ସାଙ୍ଗ ସାଙ୍ଗ ଆଉ କିଣ ନଥିଲି ତ ସେଇ ଗ୍ୟାପ ରେ ଟିକେ ମାନେଣ ଅଭ୍ୟାସ କଲେ ସେଇଟା ତ ମୋର ହେଇଯିବ ତ ଅଭ୍ୟାସ। କରିବାକୁ ସେମିତି ଟାଇମ୍ ବି ନଥିଲା। ତାପରେ ଯେତିକି ଦିନେ ଯାହା ଛୁଟି ବି ମିଳେ ମୁଁ ଟିକେ ଘରକୁ ଯାଏ। ତ ସେଇଥିପାଇ।
ଆଛା। ଆଉ ତମକୁ ଗଛ ପତ୍ର ଲଗ। ପକେଇବା ପାଇଁ ଭଲ ଲାଗେ।
ହଁ ମୁଁ ତ ଘରେ ଥିଲାବେେଳେ ଗଛ ପତ୍ର ବି ଲଗାଏ। ପାଣି ବି ଦିଏ। ଆଉ ଗଛରେ ଯେତେବେଳେ ଫଳ ଟା ଫଳିଥିବ ହାତରୁ ତୋଳିବା ପାଇଁ ବି ଆହୁରି ବଢିଆ ଲାଗେ।
ମୁଁ ଭଲ ଲାଗେ।
ହଁ। ଆଉ କଣ କୁହ।
ନାଇଁ। ଆଉ କଣ କହିବି।
ମୁଁ ଏଥରକ ଯାଇଥିଲି ଆମ ଘରକୁ ତ ଘରେ ଆମର ହ ଗୋଟେ ଛୋଟ ଆମ୍ବ ଗଛ ଥିଲା ତ ମାନେ ଆର ବର୍ଷ ସେଥିରେ ସେ ଫଳ ନଥିଲା। ତ ଏଇ ବର୍ଷ ସେ ଟିକେ ଫଳିଛି। ଆ ତ ମାନେ ଘରର ବଡ ବଡ। ଆମ୍ବ ବିହ ତ ସେଥିପାଇଁ ମୁଁ ତାକୁ ହଉ ଆଣିି ଆ ଆମ ସାଙ୍ଗମାନୋନ ଖାଇଲେ। କହିଲେ ଭଲ ମିଠା ହେଇଛି।
ହୁଁ ହଁ। ମ ତେ ବି ବହୁତ ଭଲ ଲାଗେ ଆମବାଡ଼ିରେ ବି ବହୁତ ସାରା ଆମ୍ବ ଗ ଗଛ ଅଛି ଆ ଆଉ ମାନେ ବାର ତେରଟା ଭଳିିଆ। ମୋ ବୋଉ ବି ଏମିତି ପଥାଏ ମୋ ମଝିରେ ବି ଗାଁକୁୁ ଯାଇଥିଲି ମତେ ଦେଇଥିଲେ ଆଉ ସେଇଟା ଯେହେତୁ ଗଛ ତୋଳା ଯଉ ପାଚ ଆମ୍ବରାକୁ ସେଟା ଟ ଖାଇବା ପାଇଁ ବହୁତ ବଢିଆ ଲାଗେ।
ହଁ। ଆଉ କଣ କୁହ ତମେ ଓଷା କର ଜାଗରଷ।
ସେ ମୁଁ ମାନେ ଆଗରୁ କରୁଥିଲି ତାପରେ ଗୋଟେ ବର୍ଷ କଣ ହେଲା ନା ମୋର ଏମତି ଗ୍ୟାସ୍ ପ୍ରୋବ୍ଲେ ଅଛି ହେଲା ମୋର ସେଇଟା ବାହାରି ପଡିଲା। ଆଉ ମୁଁ ସେବଠୁ ମାନେ ନିର୍ଜଳା ଉପବାସ ତ କରିପାରୁନି ହେଲେ ଏମିତି ସର୍ବତ କି ଏମିତି କଣ ଖାଇକି ଏମତି କରିନି ଫ୍ରୁଟ ମାନେ ଫଳ ହେରିକି କିଛି ଖାଇକି କରିନି ଏମତି। ଆଉ ତମେ? ହ୍ୟାଲୋ।
ନା। ହାଇପାରିବ।
କଥା ଟା କଟିଗଲା
ତ ମୁଁ ଅତିକି
ହୁଁ।
ମୁଁ ରହିପାରିବି ତ ର
ତମ କଥା କଟୁଛି। ହାଲୋ।
ଓହୋ ଏବେ ସୁବିଲା
ହ। ହଁ ଏବେ ଶୁଣାଗଲା
ହଁ।
ପୁଣି କଟି ଯାଉଛି।
ମୁଁ ତା ଯାଉଛି ଏଠି ଉପରକୁ